ନମସ୍କାର ଜୟ ଜଗନ୍ନାଥ।
ଏ ଜଗନ୍ନାଥ ଆଉ କଣ କରୁଛନ୍ତି।
ନାଇଁ ଆମେ ତ ଏବେ ଏପଟକୁ ଆସିଲି ଟିକେ ଆମ। ଅ ଗୃହକୁ ଟିକେ ଆସିଲି ଖାଇବା ପାଇଁ।
ଆଚଛା ଆଚ୍ଛା।
ଆପଣ ବୋଧେ ଖାଇସାରିବେଣି।
ହଁ ମୁଁ ଖାଇକି ଶୋଇଛି ଆଉ।
ଆଚ୍ଛା ତାହେଲେ ଆପଣ ଖାଇ ସାରିଲେଣି?
ଆଜ୍ଞ ଯେହେତୁ ବର୍ଷା ପାଗ ଟା ଅଛି ଆ ଯେହେତୁ ଯେହେତୁ ବର୍ଷା ପାଗ ଟା ଚାଲି ରହିଚି ତ ଜଲଦି ଖାଇକି ସହି ପଡିଚି ଆଉ ଟିକେ ଆଉ।
ଆଜ୍ଞା ଆଜ୍ଞା ଆଛା ଏବେ ତ ସବୁଆଡେ ମାନେ ବହୁତ ଜୋରରେ ବର୍ଷା ଲାଗି ରହୁଚି ସବୁଆଡେ।
ହଁ କିନ୍ତୁ ଆଜି ତ ସଖାଳ ସଖାଳ ରୁ ଆରମ୍ଭ ହେଇକି ଚାଲିଚି ଏପର୍ଯ୍ୟନ୍ତ ବର୍ଷା ଆଉ ବନ୍ଦ ହେବାର ତାର ନାହିଁ ଧରୁନି ଜିପରି ଜିପରି ଭଳିଆ ବର୍ଷା ହଉଚି। କେତେବେଳେ ଜୋରରେ ବର୍ଷା ହଉଚି ଏଇଭଳିଆ ବର୍ଷା ହଉଚି ଆଉ କୁଆଡେ ଯିବାକୁ ବି ଇଚ୍ଛା ହଉନି ବର୍ଷା ପାଗରେ।
ତାପରେ ବି ତାପରେ ବି ମାନେ କୌଣସି କର୍ମ କ୍ଷେତ୍ରକୁ ଯାଇ ହଉନି କି କିଛି ବି ଗୋଟେ ଉ ଉ ମାନେ ଖେଳ ବି ଖେଳି ହଉନି କିଛି ଗୋଟେ।
ନାଇ ଖେଳ ଖେଳି ହବନି କୁଆଡେ ବୁଲିବା ପାଇଁ ବି କିଛି ଯାଇ ହବନି।
କାହିଁ କହିଲେ କାହିଁକିନା ଆମେ କଣ କରୁନା ଆମେ ସବୁବେଳେ ଉଁ ଉପର ବେଳା ଆମେ ଯାଉ ପଡିଆକୁ ବ୍ୟାଟବଲ୍ ଖେଳିବା ପାଇଁ। କିନ୍ତୁ ସେଇଟା ଆମର ମାନେ ବର୍ଷା ଯୋଉ ପକଉଚି ସେଥିପାଇଁ ଆମର ଅ ଆମେ ଆଉ ଖେଳିବାକୁ ଯାଇପାରୁନୁ। ବୁଝିଲେ? ଆଉ ଆପଣ ଆପଣ କେବେ କ୍ରିକେଟ ଖେଳିଚନ୍ତି ନା ନାଇଁ? ହାଲୋ।
ଆପଣ କେତେ ଜଣ ହଁ ଆପଣ କେତେ ଜଣ
ହଁ ଆମେ ଖେଳୁଚୁ ନା ଆମେ ବର୍ତ୍ତମାନ ପାଇଁ ଆମେ ଆମ ସାଙ୍ଗସାଥି ମିଶ ଆମେ ହେଇଯାଉଚୁ କେତେ ଏ କୋଡିଏ ପଚିଶ ଜଣ ପାଖାପାଖି ହେଇଯାଉଚୁ ଆମେ ବୁଝିଲେ।
ପଚିଶ ଜଣ କଣ ଖେଳନ୍ତି?
ନାଇଁ ନାଇଁ ପଚିଶ ଜଣ ଖେଳନ୍ତିନି କିନ୍ତୁ ଆମେ ପଚିଶ ଜଣ ହେଇଯାଉଚୁ ତ ଆମେ ସେଥିରୁ ଭାଗ ବାଣ୍ଟିକି ଖେଳି ଦଉଚୁ ଆଉ କାହିଁକି ନା ଆମର ତ ଏଠି ଏ ଭାରତ ତରଫରୁ ଖେଳ ହଉନି କି କୌଣସି ଏ ଜିଲ୍ଲା ତରଫରୁ ଖେଳ ହଉନି ନା ଆମେ ସାଙ୍ଗସାଥି ମାନେ ଖେଳୁଚୁ ମିଶିକି ବୁଝିଲେ କି? ତ ସେଥିପାଇଁ ଆମେ କେତେ ଏଗାର ଆମେ ଏଗାର ଏଗାର ର ଦିଟା ଟିମ୍ କରିଦଉଚୁ।
ଆଛା ମାନେ ଗୋଟେ ଗୋଟେ ଦଳରେ ଏଗାର ଜଣ ରହିବେ।
ଆଜ୍ଞା ଆଜ୍ଞା ଆମେ ଏଗାର ଏଗାରରେ ଦି ଦଳ କରି ଦଉଚୁ ତାପରେ ଆଉ ଯୋଉମାନେ ବଳି ପଡିଲେ ସେମାନେ ଧର ର ଆମ ଖେଳାଳି ଭିତରେ ଧର କିଏ ମାନେ ତାର ଗୋଡ ମୋଡି ହେଇଗଲା କି କୌଣସି କିଛି ଅସୁବିଧା ହେଲା କି ତାର କଣ ଗୋଟେ କାମ ପାଇଲା ସେ ପଳେଇଲା ତ ସେମାନେ ଆସିକି ତାଙ୍କ ଜାଗା ନାଇଁ ବ୍ୟାଟିଂ ମାନେ ବ୍ୟାଟିଂ କି ବୋଲିଂ ଯାହା କରନ୍ତି।
ଆଚ୍ଛା ଆଛା ତାଙ୍କ ଜାଗାରେ ତାଙ୍କେ ରହିବେ ଆଉ।
ଆଜ୍ଞା ଆଜ୍ଞା ଏମିତି ଆଉ ଯେମିତି ଆମର ଅ ସବୁ ଖେଳ ହଉଚି ଆମର ଭାରତ ତରଫରୁ ଯୋଉ ଖେଳ ହଉଚି ଯୋଉ ଯାଇକି ଖେଳୁଚନ୍ତି ସମସ୍ତେ ଆମେ ସେଇଟା ସେଇ ଭଳିଆ ଟିକେ ଖେଳୁଚୁ ଆଉ।
ଆଛା।
ଆଉ ଆପଣ କିଛି ଜାଣିଚନ୍ତି କ୍ରିକେଟ ବିଷୟରେ??
ଆଉ ମୁଁ କିଛି କହିବାକୁ ଚାହୁଁଥିଲି ତେ ଆପଣ ଯେହେତୁ ଖେଳ ଖେଳୁଚନ୍ତି ତ
ଆଜ୍ଞା।
ଜାଣିଥିବେ ଯେ ତ କେ
କଣ କହିଲେ?
ବଛଡ଼ ମୁଁ କହିଲି ଏ ଯୋଉ ଆପଣ ଯୋଉ କହୁଛନ୍ତି ବ୍ୟାଟ ବଲ ଖେଳୁଛନ୍ତି ତ ଜାଣିଛନ୍ତି କେତେ ବର୍ଷ ପୂର୍ବରୁ ଆରମ୍ଭ ହେଇଥିଲା ଆବ ଖେଳ ଟା?
ଆମର କ୍ରିକେଟ ଆମର ବ୍ୟାଟ୍ ବଲ୍ କଥା କହୁଛନ୍ତି ତ?
ଆଜ୍ଞା।
ଭାଇ ବ୍ୟାଟ ବଲ କଥା କହୁଛନ୍ତି ନା ଆମର? ଏବେ ଶୁଭୁଛି ମୋ କଥା ଆପଣଙ୍କୁ? ଶୁଭୁଚି ଏବେ ଆପଣଙ୍କୁ ମୋ କଥା? ଭାଇ ଶୁବୁଚି ଭାଇ ହ୍ୟାଲୋ? ହଁ ମୁଁ କହିଲି ଏ ଆମର କେବେ କ୍ରିକେଟ ଆରମ୍ଭ ହେଇଥିଲା ପଚାରୁସଛନ୍ତି ତ?
ଆଜ୍ଞା ଆ କେତେ ବର୍ଷ ପୂର୍ବରୁ ଆରମ୍ଭ ହେଇଥିଲା ମୁଁ କୋ ଆପଣଙ୍କୁ ପ୍ରଶ୍ନ କରୁଛି?
ଉଁ ମାନେ ମୁଁ ତ ଠିକି ସେ ଜାଣିନି। ମାନେ ଗୋଟେ ମୁଁ ଅନୁମାନ କରିକି କହୁଚି ଆଜିକୁ ପ୍ରାୟ ଅ ବୋଧେ ଚାରିଶହ କି ପାଞ୍ଚଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।
ଆଛା। ହଁ ଚାରିଶ ପାଞ୍ଚଶହ ବର୍ଷ ପୂର୍ବରୁ ଆରମ୍ଭ ହେଇଥିଲା ଏଇ କ୍ରିକେଟ ଖେଳଟେ ନା?
ଆଜ୍ଞା ଆଜ୍ଞା ଆଜ୍ଞା।
ଆଛା।
ମାନେ ମୋ ଅନୁମାନ ଯେତିକି କରୁଚି କିନ୍ତୁ ମୁଁ ତ ଠିକି ସେ ଜାଣିନି ନା। ତ ଯେତିକି ଅନୁମାନ କରୁଚି ସେତିକି ରୁ ହୋଇଥାଇପାରେ।
ଅ ହାଚ୍ଛା।
ବୁଝିଲେ କି?
ଆଉ ଖେଳ କେମିତି କଣ ନିୟମ ରହୁଚି ଆପଣ ଜାଣିଛନ୍ତି?
ଆମର ନିୟମ ଭାଇ ଆମର ତ ଏଗାର ଜଣ ଆମେ ଖେଳାଳି ଖେଳୁ ବୁଝିଲେ କି ଆମ ଧର ଆମେ ଧର ବ୍ୟାଟିଙ୍ଗି କରିବାକୁ ଯାଉ ତ ଆମର ଦି ଜଣ ରୁହନ୍ତି ଜଣେ ଫାଷ୍ଟ ବ୍ୟାଟିଂ କରେ ଆଉ ଜଣେ ତାଙ୍କର ସମ୍ମୁଖରେ ରୁହେ ଯିଏକି ମାନେ ତାଙ୍କୁ ତାଙ୍କର ଇଏ ବଢ଼େଇବା ପାଇଁ ପଏଣ୍ଟ ବଢ଼େଇବା ପାଇଁ ସାହାଯ୍ୟ କରେ।
ଆଛା ଆଉ ଯଦି ସେ ମନେ ଧର ଖେଳରେ ଯଦି ମାନେ ବଲ୍ ବାଜି କିମ୍ବା କ୍ୟାଚ ହେଇକି ଆ ଆଉଟୁ ହେଇଗଲା ତାପରେ କଣ କରନ୍ତି?
ଅନ୍ୟ ଜଣଙ୍କୁ ଆମେ ପଠାଉ ଧର ସିଏ ଜଣ ଆଉଟ୍ ହେଇଗଲା ତ ଅନ୍ୟ ଜଣଙ୍କୁ ଆମେ ପଠାଉ ସିଏ ସିଏ ବ୍ୟାଟିଂ କରେ। ଏମିତି ଏମିତି ମାନେ ଓଭର ଆମର ଯୋଉ ବଲ୍ ପକାନ୍ତି ସେମାନେ ଓଭର ପଇଲା ଭିତରେ ଯଦି ସେମାନେ ଆମକୁ ସବୁ ଆଉଟୁ କରିଦେଲେ ଆମକୁ ତ ଆମେ ତାପରେ ଆମେ ବୋଲିଂ କରିବୁ ତ ସେ ଭିତରେ ଯଦି ଆଉଟ୍ ନ କରି ପାରିଲେ ତ ଆମେ ଓଭର ସରିଲା ପର୍ଯ୍ୟନ୍ତ ଆମେ ଖେଳିବୁ।
ଆଚ୍ଛା ଆପଣ କେତେ ମାନେ ଓଭର ମାନେ କେତେ ବଲ ପର୍ଯ୍ୟନ୍ତ ଖେଳନ୍ତି?
ମୁଁ ତ ଏମିତି କେତେ ଅ ମୁଁ ଏମିତି ଦି ତିନି କେତେ ଏ ତିରିଶ ପଇଁତିରିଶ ବଲ୍ ପାଖାପାଖି ମୁଁ ଖେଳିଦିଏ।
ଆଚ୍ଛା ଯାହା ହେଲେ ବି ଆପଣ କେତେ ରନ କରିପାରନ୍ତି?
ମୁଁ ତ କରିଦିଏ ଯାହା ହେଲେ ବି ଉଁ ଷାଠିଏ ସତୁରି ଏମିତି ମୁଁ ମାନେ ବାଡ଼େଇଦିଏ।
ଆଚ୍ଛା ଆଚ୍ଛା ଛ। ତାହେଲେ ଆପଣଙ୍କୁ ଯାଇଛନ୍ତି କୁଆଡେ ଖେଳିବା ପାଇଁ ବାହାରକୁ ଏମିତି କିଛି?
ଆଜ୍ଞା ଆଜ୍ଞା ଆଜ୍ଞା ଆମର ଆମର ସେ ପଟେ ଆମେ ଖେଳୁ ଆମେ ଯୋଉ ଦଳ ହେଇକି ଖେଳୁ ଆମେ ସମସ୍ତେ ଯାଉ ମାନେ ସବୁ ଯୋଉ ହୁଅନ୍ତି ଦଳୀୟ ମ୍ୟାଚ ଯୋଉ ହୁଏ ଗାଁ ଗାଁ ମଧ୍ୟରେ ତ ଆମେ ଯାଉ ଆମେ ବି ଖେଳୁ। କିଛି ମ୍ୟାଚ ଜିତୁ କିଛିଟା ଖେଳ ଜିତୁ କିଛିଟା ଖେଳ ହାରୁ। ଏମିତି ଆଉ।
ଆଚ୍ଛା ତ ସେଇଠି ଉଁ ହଁ ସେଇ ଯଦି ମ୍ୟାଚ ମାନେ ଦଳରେ ଖେଳିବା ପାଇଁ ଯାହାହେଲେ ବି କିଛି ଆପଣଙ୍କୁ ଦେବାକୁ ପଡିଥିବ କିଛି ଟଙ୍କା?
ଆଜ୍ଞା ଆଜ୍ଞା ଆଜ୍ଞା ଆମର ସବୁଠେଇ ସବୁ ଜାଗାରେ ସମାନ ନଥାଏ ନା? କୋଉଠି ହଜାରେ କୋଉଠି ପନ୍ଦରଶହ କୋଉଠି ତିନି ହଜାରେ କୋଉଠି ପାଞ୍ଚ ହଜାରେ ଯୋଉଠି ଯେତିକି ବି ଆମକୁ ମାନେ ସେମାନେ କହିବେ ଆମର ଯୋଉ ଖେଳାଳି ବନ୍ଧୁ ମାନେ ବୁଝିଲେ ଯୋଉମାନେ ଖେଳର ସବୁ ବୁଝୁଛନ୍ତି। ହୁଁ ସେମାନେ ଯେତିକି ତାଙ୍କର ଇଏ କରି କହିବେ ଆମେ ସେ ଜେତିକି ଦଉ ଜିତିଲେ ତାଠୁ ଅଧିକ ଆଣିକି ଆସୁ ହାରିଲେ ଆମେ ସେତିକି ଦେଇକି ଆସୁ ଏମିତି ଆଉ କଣ କିନ୍ତୁ ଆମେ ଯେତିକି ଖେଳିଛୁ ଆମେ ଧର ଦ ମାନେ ଧର ଆମେ ଦଶ ଗୋଟି ମ୍ୟାଚ ଖେଳିଛୁ ତ ସେଥିରୁ ଆମେ ଆଠ ଗୋଟି ମ୍ୟାଚ ଜି ଜିତିକି ଆସିଛୁ ଏଇ ଟାଇପ୍ ର ଆମର ଅ ଦଳର ଅ ମାନେ ଇଏଟା ଖେଳାଳି ମାନେ ଆମର।
ତା ମାନେ ବହୁତ ଭଲ ଖେଳୁଛନ୍ତି ଆପଣଙ୍କ ଦଳ? ଆପଣଙ୍କ ଗାଁ ପିଲା ବହୁତ ଭଲ ଖେଲନ୍ତି ଲାଗୁଛି ମତେ।
ଆଜ୍ଞା ଆଜ୍ଞା ଆମ ଗାଁ ପିଲା ତ ଆମଠୁ ଦେଖିକି ସେମାନେ କହୁଛନ୍ତି ଆମେ ଏ ଆପଣଙ୍କ ଭଳିଆ କ୍ରିକେଟ ଖେଳିବୁ।
ମାନେ ବୁଝି ହେଲାନି କିଛି?
ମାନେ ଆମେ ଯୋଉ କ୍ରିକେଟ ଖେଳୁଛୁ ଆମେ ଯୋଉ ଦଳ ହେଇକି କ୍ରିକେଟ ଖେଳୁଛୁ ଆମେ ସବୁ ବୁଝିଲେ? ତ ଛୋଟ ପିଲାମାନେ ସବୁ ଗାଁ ର ଲୋକ ଆସିକି ବସିକି ଦେଖନ୍ତି।
ଆଚ୍ଛା ହଁ।
ହେଲା କିି ତ ସେଇ ଛୋଟ ପିଲା ମାନେ ବି ମାନେ କୁହନ୍ତି ଯେ ନାଇଁ ଭାଇ ମୁଁ ଆପଣଙ୍କ ଭଳିଆ ବଡ ହେଲେ ମୁଁ ଆପଣଙ୍କ ଭଳିଆ କ୍ରିକେଟ ଖେଳିବି। ତ ଆପଣ ମତେ ଶିକେଇବେ କ୍ରିକେଟ।
ଭଲ କଥା। କାହିଁକି ନା ଦେଖନ୍ତୁ ଗାଁ ଗହଳିରେ ତ ଆଜିକାଲି ଖେଳୁନାହାନ୍ତି ପ୍ରାୟ ବହୁ ଜାଗାରେ ଦେଖିଥିବେ ତ ସେମିତି ଯଦି ପିଲାଙ୍କ ଯଦି ରହିବ ମୁଁ ଖେଳିବି ଆଗକୁ ଗୋଟେ ପ୍ରେରଣା ରହିବ ତ ସେ ଆମର ଖେ ଖେଳ ଟା ବଞ୍ଚିକି ଆସିପାରିବ ଆଗକୁ।
କାହିଁ କହିଲେ ଭାଇ କାହିଁକିନା ଏବେ ସବୁ ସମସ୍ତିଙ୍କ ପାଖରେ ମୋବାଇଲ୍ ହେଇଅ ହେଇଯିବା ହେତ ତୁ କେହି ଘରୁ ବି ବାହାରିବାକୁ ପସନ୍ଦ କରୁନାହାନ୍ତି।
ହଁ, ହଁ।
ବୁଝିଲେ ତ ଆମେ ଏଇ ଟାଇମ୍ ରେ ଯଦି ଛୋଟ ପିଲାମାନଙ୍କୁ ଉତ୍ସାହିତ ନ ମାନେ ଖେଳ ନ ଖେଳେଇକି ଆମେ ଇଏ କରିବା, ଆଉ କୋଉ ଟାଇମ୍ ରେ ସେମାନେ ବଡ ହେଲେ ତ ଆଉ କିଛି ଜାଣିପାରିବେନି।
ହଁ।
ମୋତେ ତ ଲାଗୁଛି ଆଗକୁ ଆଗକୁ ସେମାନେ କ୍ରିକେଟ୍ ମୋବାଇଲ୍ ରେ ବି ଖେଳିଦେବେ ଆଉ ବାହାରକୁ ଆସିକି ଖେଳିବେନି।
ସେଇଭଳିଆ ଆଉ କାହିଁକିନା ମୁଁ ଉଁ, କେତେକ ଗ୍ରାମ ଗୁଡାକରେ ଦେଖିଛି ଯେ ପ୍ରାୟତ ଗ୍ରାମରେ ଖେଳ ଖେଳନ୍ତିନି କିଛି ନାହିଁ। ହଁ ଥାଆନ୍ତି ପିଲା ଥାଆନ୍ତି। କିନ୍ତୁ ଖେଳନ୍ତିନି ବେକାରେ ବୁଲନ୍ତି ବାହାରେ, ମୋବାଇଲ୍ ଦେଖନ୍ତି ଇଏ କରନ୍ ତି ଏଇ ସବୁ ସେଇଥିପାଇଁ ମୁଁ ପଚାରିଲି ଆପଣଙ୍କୁ। ତ ଭଲ କଥା ଆପଣଙ୍କ ଗାଁ ଛୋଟ ଛୁଆ ପିଲାମାନେ ଭାବୁଛନ୍ତି ଆଗକୁ ଖେଳିବେ ଇଏ କରିବେ। ବହୁତ ବଢିଆ କଥା। ଆଉ କଣ କଣ ଖେଳନ୍ତି? ଆଉ କଣ ଖେଳନ୍ତି, ଆପଣ କ୍ରିକେଟ୍ ଖାଲି ଖେଳନ୍ତି ନା ଆଉ କିଛି ଅଲଗା ଖେଳ ଖେଳନ୍ତି?
ନାଇଁ ନାଇଁ ମୁଁ କ୍ରିକେଟ୍ ଖେଳେ, କିନ୍ତୁ ଏଇ ଶୀତ ଦିନ ଏମିତି ଟିକେ ମାନେ ବ୍ୟାଡମିଣ୍ଟନ ଖେଳିଦିଏ। ନହେଲେ ଆଉ ଧର କୁଆଡେ ଧର ଯାଇଥିବି ମାମୁଁ ଘର କି ଆମର ମାଉସୀ ସୀ ଘର କି କଣ, ସିଆଡେ ଧର ଯଦି ଯାଇଥିବି ସେଠି ଆମର ଯଦି ଅଁ, ଭଲିବଲ ଖେଳ ଟିକେ ଭଲିବଲ ଖେଳିଦିଏ ଏମିତି ଆଉ।
ଓହୋ, ଆଉ ଆପଣଙ୍କର କେବେଠୁ ଇଚ୍ଛା ହେଲା ଯେ କ୍ରିକେଟ୍ ଖେଳିବାର ଆପଣ ଖେଳିଲେ?
ମୋର ଇଚ୍ଛା ହେଲା କେବେଠୁ, ମୋର ପିଲାବେଳୁ ଇଚ୍ଛା ଅଛି। କାହିଁ କହିଲେ ଆମର ଯୋଉ ଅଛନ୍ତି ଖେଳାଳି ଆମର ଜାଣିଥିବେ ଚେନ୍ନାଇ ସୁପର କିଙ୍ଗର ଆମର ମହେନ୍ଦ୍ର ସିଂହ ଧୋନି ଯୋଉ ଅଛନ୍ତି। ତାଙ୍କ ଆଜ୍ଞା ଆଜ୍ଞା ତାଙ୍କଠୁ ମୁଁ ଦେଖି କି ମୁଁ ଉଁ, ଇଏ କଲି ନାଇଁ, ମୁଁ ବଡ ହେଲେ ଥାଲା ହେବି।
ଆଛା, ଠିକ ଅଛି ଆଗକୁ ଯଦି ଆମେ ତାଙ୍କୁ ଆଗକୁ ଦେଖିକି ବଢ଼ିବା। କାହାକୁ ପ୍ରେରଣା ଦେଇକି ତ ନିଶ୍ଚୟ ଆମେ ତ ନିଶ୍ଚୟ ବଡ ଖେଳାଳି ହେଇପାରିବା।
ଆଜ୍ଞା, ମୁଁ ଭାବୁଛି କାହିଁକିନା ତାଙ୍କଠୁ ମୁଁ ଅଁ, ତାଙ୍କୁ ଦେଖି ଦେଖିକି ହିଁ ମୁଁ ଆଜି କ୍ରିକେଟ୍ ଖେଳିକି ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛି।
ତ ମୁଁ ଏତିକି ପ୍ରାର୍ଥନା କରୁଛି ଭଗବାନଙ୍କ ପାଖରେ ଯେମିତି ଆପଣ ଖେଳନ୍ତୁ ଭଲ ଭାବରେ ଆଗକୁ ଯାଆନ୍ତୁ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଜ୍ଞା, ବହୁତ ଭଲ ଲାଗିଲା କଥା ହେଇ ଆପଣଙ୍କ ସହିତ ହଉ।
ରଖୁଛି ଭାଇ।
ଆଜ୍ଞା, ଆଜ୍ଞା।